ହ୍ୟାଲୋ।
ହଁ କଣ କରୁଛନ୍ତି?
ହ୍ୟାଲୋ ଗୁଡ଼ ମୋର୍ନିଂ ମ୍ୟାଡ଼ାମ।
ହଁ ଭେରି ଗୁଡ଼ ମର୍ଣ୍ଣିଙ୍ଗ।
ଆଉ କଣ କରୁଛନ୍ତି?
କିଛି ନାହିଁ ରୋଷେଇ କରିଥିଲି ଆଉ। ଆପଣ?
ହେ ମୁଁ ବି ସେଇ ବୁଲୁଛି ଏମିତି ରୋଷେଇ ହେଇନି ଲେଟ ରେ ତ ଖିଆବ ଆଉ।
କଣ ରୋଷେଇ ସଇଲାଣି କମ୍ପ୍ଲିଟ?
ହଁ ସରିଲାନି।
ଓହୋ କଣ କଲେ ରୋଷେଇ?
ହ ଭାତ ଆଉ କୋଳଥ ଡାଲି, ଆଉ ଆଳୁ, ପୋଟଳ ଭଜା। ଆମ୍ବ ଅଛି ମିସେଇକି ଖାଇବେ ଆଉ।
ଆଜି ନନ୍‌ଭେଜ ବାର ଅଛି ନା?
ଆମେ ଖାଉନୁ ବସେ
ଅହ ଖାଉନାହାନ୍ତି।
ନାଁ।
କଣ ପାଇଁ?
ଆ ବିନା ପିଆଜ, ରସୁଣ।
ଓହୋ ଯା ହଉ ବଢିଆ ମୋ ଭଳିଆ।
ଆପଣ ବି ବିନା ପିଆଜ ରସୁଣ ନାଇଁ।
ହଁ।
ଆଉ ଆପଣ ଗାଁରେ ରୁହନ୍ତି ନା ସହରରେ ରୁହନ୍ତି?
ଆ ରହୁଚି ଗୋଟେ ଆଉ ହଜବେଣ୍ଡ ଜବ୍ କରିଛନ୍ତି ରହୁଚି।
ଥରରେ ରହୁଚନ୍ତି ଆଉ।
ହୁଁ। ଆଉ ଆଉ ଦେହ ମୁଣ୍ଡ ଭଲ ଅଛି?
କଣ କହିଲେ?
ମୁଁ କହିଲି ଦେହ ଭଲ ଅଛି।
ଆଜ୍ଞା ଭଲ ଅଛି। ଆପଣଙ୍କର ଭଲ ଅଛି?
ହଁ ଭଲ ଅଛି।
କଣ ଖାଇଚନ୍ତି ଆଜି?
ଆଜି ପରଟା ଆଉ ସିମେଇ ଉପମା କରିଥିଲି।
ଓ ସିମେଇ ଉପମା କରିଥିଲେ।
ହଁ।
ଏ ସିମେଇ ଉପମାର ରେସିପି ଟା ଟିକେ କହିବେ ତ।
ସିମେଇ ଉପମାର
ହଁ।
ସିମେଇ ଉପମାଟା ସହଜ ଅଛି। ଫିର ବି କହିଦଉଚି ଏଇଟା ତ ଛୁଆଙ୍କ ଟିଫିନ ନା ଡେଲି
ହଁ ହଁ ଆପଣ ବନେଉଚନ୍ତି ପିଲାଙ୍କ ପାଇଁ ବୋଲି ଜାଣିଚନ୍ତି ଆଉ।
ହଁ ହଁ ଏଡା ସିମେଇଟାକୁ ଟିକେ ହାଲକା ତେଲରେ ଭାଜି କି ତାକୁ କାଢି ଦେବେ ଅଲଗା ପ୍ଲେଟେକୁ।
ହଁ।
ତାପରେ ପନିପରିବା ଯାହା ପକେଇବେ ଯେମିତି ବନ୍ଧାକୋବି, ଗାଜର। ଫୁଲକୋବି, ଗ୍ରୀନ ମଟର। ଯାହା ପକେଇବେ ତାକୁ ଛୋଟ ଛୋଟ କରି କାଟିକି ତାକୁ ଟିକେ ଭାଜିଦେବେ ଛୁଙ୍କ କରିକି। ଟମାଟୋ ଫମାଟୋ ଦେଇକି ଆଉ ସେ ଟିକେ ସିଜି ଆସିଲା ପରେ ଆ ଯୋଉ ଆମର ସିମେଇଟାକୁ ଭାଜିକି ରଖିଦେବେ ତା ଦେହରେ ପକେଇକିରି କିଛି ସମୟ ଘୋଳେଇ ଦେବେ ଗୋଳେଇ ଦେଇକିରି ତାକୁ ପାନ୍‌ ଦଶ ମିନିଟ ଭିତରେ ହେଇଯିବ ଆଉ। ଘାଣ୍ଟି ଦେବେ ଘାଣ୍ଟି ଦେଇକିରି ହେଇଯିବ ଆଉ ହଁ। ଆଉ ଯିଏ ଯିଏ ଖାଉଥିବ ଯେ ଆପଣ ତ ଖାଉନାହାନ୍ତି ପିଆଜ ରସୁଣ କହୁଛନ୍ତି ନା। ଯିଏ ନନ୍ ଭେଜ ଖାଉଥିବେ ଯେମିତି କି ସେ ଟିକେ ମସଲା ବି ପକେଇ ପାରିବେ ଚାଟ୍ ମସଲା ଚି କେନ୍ ମସଲା ଆଉ ଟମାଟୋ ସକ୍ସରେ ଏଗୁଡ଼ା ପ କେଇ ସବୁ ଖାଇବେ ଆଉ। ଥରେ ବନାନ୍ତୁ ଭଲ ଲାଗିବ।
ଠିକ୍ ଅଛି ବନେଇବା ଆଉ।
ହଁ। ଆଉ ଆପଣ?
ମୁଁ ଖାଇଥିଲି ପଖାଳ।
ହଁ ପଖାଳକୁ ଆଉ କ?
ଭଜା।
ବଢ଼ଆ ସେଟା ମୋର ଫେବରାଇଟ୍।
ମୋତେ ବି ପଖାଳ ଭାରି ପସନ୍ଦ।
ମୋତେ ବହୁତ ପସନ୍ଦ। ମତେ କିଛି ଯେ ମତେ ବି ଭୋଜି ଭାତ, କ୍ଷୀର, ସର ପୁରି ଯାହା ବି ହେଇଥାଉ ମତେ କିନ୍ତୁ ବହୁତ ଭଲ ଲାଗେ। ପଖାଳକୁ ଟିକେ ଚକଟା ଚକଟି ହେଇଥିବ ମୋର ଫେବରାଇଟି।
ସେଇଆ ତ ଆଉ ସେଇ ଚକଟା ଚକଟି ମତେ ତ ଦୁର୍ବଳତା ରହୁଛି ଆଉ।
ହଁ ସେଇଟା ଟିକେ ଆଉ ଆଉ କଣ କରିବା।
ଆଉ ଆପଣଙ୍କ ଘରେ କିଏ କିଏ ସମସ୍ତେ ଅଛନ୍ତି?
ଆ ହ୍ୟାଲୋ
ହ୍ୟାଲୋ
କଣ କହିଲେ?
କହିଲି ଆପଣଙ୍କ ଘରେ କିଏ କିଏ ସମସ୍ତେ ଅଛନ୍ତି?
ଘରେ ହୁଁ ପରିବାର ହେଲେ ବହୁତ ବଡ଼ ପରିବାର କିନ୍ତୁ ମୁଁ ଆସିକି ଏଠି ଅଛି ଯେହେତୁ ଏ ମାନେ ଆମେ ଅଛୁ ଦୁଇଟା ଛୁଆ ପୁଅ ଗୋଟେ ଝିଅ ଗୋଟେ
ହଉ ଆପଣ ହଜବେଣ୍ଡ ୱାଇଫ୍ ଆଉ ଓ ଶାଶୁ ଶଶୁର ବି ଅଛନ୍ତି ଆପଣଙ୍କ ସହିତ
ହଁ ଶାଶୁ ଶ୍ୱଶୁର ଅଛନ୍ତି। ସାଶୁ ଶୁଶୁର ଅଛନ୍ତି ଛୁଆମାନେ ତ ସ୍କୁଲ ଯାଇଛନ୍ତି ଅ
ହଁ ହଁ
ଆସିବେ ଦୁଇଟା ବେଳକୁ ଆଉ
ହଁ ସ୍କୁଲ ଖୋଲା ହେଇଗଲା ପିଲାମାନଙ୍କର
ହଁ ସ୍କୁଲ ଖୋଲା ହେଇ ଗଲା। ଖରା ବଢୁଛି ଏବେ ଦୁଇ ଦିନ ଆମର ମର୍ଣିଂ କ୍ଲାସ କଲେ ତାପରେ ମେସେଜ ଦେ ଦେଲେ ଜି ମାନେ ଦି ମାନେ ଦିନଟା ଯାକ ବୋଲି
ହଁ ହଁ ହଁ ହଁ
ସଖାଳୁ ଯାଉଛନ୍ତି ସାତଟାରୁ ଯାଉଛନ୍ତି ଆସୁଛନ୍ତି ଦୁଇଟା ବେଳକୁ ଆଉ ଗୋଟେ ପଇଁଚାଳିଶ
ହଁ ହଁ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ